ଏଇ ଖିଆପିଆ ଚାଲିଛି ଆଉ,
ଉଁ ହୁଁ-ହୁଁ ଆଉ-ଆଉ ଯୋଉ କଣ ଆଜି ଆଇଟମ୍ କଣ?
ଆଇଟମ୍ ହଉଛି ହେ ହେଇଥିଲା କାଲି ପୋଡୋ ପିଠା, ଆଉ ସେଇ ପୋଡ଼ ପିଠା ଖାଉଥିଲି ଆଉ,
ଉଁ କୋଉ ପୋଡ଼ ପିଠା ମାନେ କଣ ଲାଉ ନା ତାଳ ପୋଡ଼ ପିଠା ନା ଲାଉ ପୋଡ଼ ପିଠା? ଏଇଟା ନା ଏମିତି ଯୋଉ ସାଧା?
ଏମିତି ଯୋଉ ସାଧା ହୁଏ,
ଓହୋ,
ହଁ ଏଇ ମାମା ବନେଇଥିଲେ ଆଉ,
ଆଉ ମାମା ଙ୍କୁ କହିବା ଆମ ପାଇଁ ଗୋଟେ କରିଦେବେ ଆଉ,
ଏ ହଁ-ହଁ,
ମତେ ତ ଆସୁନି ଆଉ ପୋଡ଼ପିଠା ଟା ମତେ ଆସେନି,
ହଉ ମୁଁ କେବେ ଗଲେ ବନେଇକି ନେଇକି ଯିବି ଆଉ,
ହଁ-ହଁ-ହଁ, ଆସିବ ଆଉ ଟିକେ ଶୁଣିଲ ଯୋଉ ତମ ପାଖରେ ଗୋଟେ, ଏ ହୁଁ ତମ ରୁମ ପାଖରୁ ମାନେ ଯୋଉ ସହିଦ୍ ଭବନ ଟା କେତେ ବାଟ?
ଆମର ଏଉଠୁ ହବ ଏ ସାତ ନଅ କିଲୋମିଟର ହବ ଆଉ,
ନଅ କିଲୋମିଟର ହବ ନା ଆ ସେଇଠି ଗୋଟେ କ କମ୍ପିଟିସନ ମାନେ ଯୋଉ ଗୀତର କମ୍ପିଟିସନ ହଉଚି ଯୋଉ ଆମର। ହୁଁ ସେଇଠି ଗୋଟେ ଝିଅ ଟେ ସେଇଠି ଯିବ ଦବା ପାଇଁ କି ଅଡିସନ ଚାଲିଛି ତ।
ହଁ ହଁ।
ହଁ ଆମ ମୋ ଭଉଣୀର ସାଙ୍ଗ ତ ସେ କହିଲା କି ଆଉ ସେଠିକି କଣ ମାନେ ବ୍ୟବସ୍ଥା ମାନେ ମାନେ ମୋ ବସ୍ ହେରିକା ଯାଉଛି କି ଅଟୋ ଫଟୋ ଯାଉଛି ନା ସେମ୍ କିଛି ସୁବିଧା ନାହିଁ ଯାଉଛି।
ହଁ କୋଉ ଦିନ ଅଛି ତାଙ୍କର କମ୍ପିଟିସନ।
ତାଙ୍କର ଆଠ ତାରିଖ ଅଛି ଆଜି ପାଞ୍ଚ ତାରିଖ ଆଠ ତାରିଖିରେ।
ଓ ହୋ ଆ ସି ଆସିବେ କଉଁ ଦିନ ଆସିବେ ଏଠିକି?
ହଁ ସିଏ ଯିବେ ମାନେ ଏଠୁ ଯିବେ କଟକ ବସ ରେ। ତାପରେ ସେଇଥିପାଇ ମୁଁ ପଚାରିଲି। ବସ ରେ ଯାଇକି ଓହ୍ଲେଇକି ସେ ତାଙ୍କର ଯୋଉ ସେଠିକି ମୋ ବସ୍ କେତେ ନମ୍ବର ବସ୍ ଯାଉଥିବ ସେଇଟା କି ଅ
ଯାଉଚି ଆଠ ନମ୍ବରରେ ଯାଉଚି ଷୋହଳ ନମ୍ବରରେ ଯାଉଚି।
ଆଚ୍ଛା ଆଚ୍ଛା। ଆଉ ଷୋହଳ ନମ୍ବର ଯୋଉଥିରେ ଗଲେ ସେଇ ଷ୍ଟପେଜ ରେ ଓହ୍ଲେଇ ପଡିବେ ଆଉ କଣ ନା।
ହଁ।
ଆଉ ତମେ ପାର୍ଟିସିପେଟ କର କି ନାହିଁ ବା?
ହଁ ମୁଁ ଥରେ ଟ ଯାଇଥିଲି। ସେ ଗୀତରେ ଆଉ ତାପରେ ଆଉ ଯାଇନି ପଢା ପଢିରେ ଇଏ ଆଉ ଯାଇନି ଆଉ।
ଓହୋ ହୋ ହଉ ଆଉ ସ୍କୁଲ ବେଳେ ବୋଲ ତ?
ହଁ। ହଁ ସ୍କୁଲ ବେଳେ ଆଉ ସ୍କୁଲ ବେଳେ ବହୁତ ଗାଇଛି।
ହୁଁ।
ହଁ।
ଆଉ ଡ୍ୟାନ୍ସ ବି କର ତ ତମେ ଆଉ।
ହଁ ଡ୍ୟାନ୍ସ ତ ଶିଖୁଥିଲି ବାକି ଛାଡିଦେଲି। ହେ ମୁଁ କହିଲି ଏତେ ସାରା ପ୍ରେସର ହେଲା ବେଳକୁ ପାଠରେ ପ୍ରୋବ୍ଲେମ ହଉଚି। ସେଥିପାଇଁ ମୁଁ ସେଗୁଡା ସବୁ ଛାଡିଦେଲି ମୁଁ କହିଲି ଏବେ ସବୁ ଟିକେ ଆସିଯାଏ। ମାନେ ପଢାପଢି ଟିକେ ଷ୍ଟେବୁଲ ହେଇଯାଉ ତାପରେ ଶିଖା ଶିଖି ପୁଣି ଷ୍ଟାର୍ଟ କରିବି ଆଉ।
ହଁ ହଁ ହଁ ଠିକ। ସେଇଟା ତାପରେ ପୁଣି ହଁ ସେଇଗୁଡା କାହିଁକି ଆଉ ବନ୍ଦ କର ସେଥିରେ ବି ତ କ୍ୟାରିଅର ବି ବହୁତ। ଜଣେ ବି ସେଥିରେ ବି କ୍ୟାରିୟର ବନଉଛନ୍ତି ନା? ଦି ହୁଁ ସେଇଗୁଡା ସବୁ ହାଇବ୍ରିଡ଼ ହଁ ସେଗୁଡା ତ ସାଇଡ଼ ତା ତ ଆମେ ଆଉ କାଟିକି ଇଏ କରିପାରିବାନି କିଛି। ମାନେ ଯାହା ବି ହେଲେ ମନୋରଞ୍ଜନ ପାଇଁ। ସିଏ ଶିଖୁଥିଲେ ଏଇଠି ପାଖାପାଖି ଜଣେ ସାର୍ ଆସି ଶିଖାନ୍ତି। ସେତେ ତ ମାନେ ଉନ୍ନତ ମାନେ ନୁହଁ ଅନୁନ୍ନତ ଅଞ୍ଚଳ ଯେମିତି କହିବାକୁ ଗଲେ।
ହଁ ହଁ।
କିଛି ଇନଷ୍ଟ୍ରୁମେଣ୍ଟ ବି ନାହିଁ। ମାନେ ଅ ଯେହେତୁ ମାନେ ଏଠି କେବଳ ହାରମୋନିୟମ୍ ଛାଡ଼ିଲେ କ୍ୟାସିଓ ହେରିକା ବି କିଛି କାହା ପାଖରେ ହିଁ କୌଣସି ଜିନିଷ ନାହିଁ।
ଆ- ଆଜିକାଲି ଆଉ କିଛି ଦରକାର୍ ହଉନି କାରଣ ଫୋନ୍ ରେ ହେଲା ମୁଁ ଗୋଟେ ଆପ୍ ଅ ଛି ମୁଁ କହିବି ତାଙ୍କୁ ସେ ଆପ୍ ଥ୍ରୁ ରୁ ସେ ପ୍ରାକ୍ଟିସ୍ କରିପାରିବେ। ମୁଁ କହିବି ତମକୁ ହେଲା।
ଆଚ୍ଛା ହଉ ହଁ -ହଁ ତାହେଲେ ସେଇଟା ଦେଲେ ହଁ ସେ ସେଇଥିରେ ପ୍ରାକ୍ଟିସ୍ କରିବେ ପଛେ।
ହଁ।
ଆଚ୍ଛା ଆଚ୍ଛା ଆଉ ଯଉ ଆଜି କଣ ଖରାବେଳେ ଖାଇବା ପିଇବା?
ଆଜି କଣ ହେଇଥିବ ମୁଁ ଆଉ କଣ ଜାଣିଚି ସେଇ ହେଇଥିବ ଭାତ୍ ତ ଡାଲି ଆଉ କଣ ଶାଗ ଫାଗ ଆସିଥିଲା ତ।
ହୁଁ- ହୁଁ -ହୁଁ -ହୁଁ ଅ ହ। ଏଁ- ଆମେ ଯଉ ଦିନ ସେ ଝିଅ ଯିବ ମୁଁ ବି ଯିବାର ଅଛି କଲେଜ୍ ତ ମୋର ଯିବାର ଅ ଛି ଆଉ ତ ମୁଁ ସେଇ ଦିନ ଗଲେ ଆମେ ସମସ୍ ମତେ ମିଶିକି ଟିକେ ଯିବା ଲିଙ୍ଗରାଜ୍ ମନ୍ଦିର।
ହଁ -ହଁ ଯିବା ଆଉ ଲିଙ୍ଗରାଜ୍ ଯିବା ବିନ୍ଦୁସାଗର ଯିବା। ଆଉ ମାଉସୀ ମା ମନ୍ଦିର ଯିବା।
ହଁ କେଦାର ଗୌରୀ।
ହଁ। ସେଇପଟ ସାଇଟ୍ ରେ ତ ବହୁତ୍ ମାନେ ବହୁତ୍ ସାରା ମନ୍ଦିର ଅଛି। କିଛି ଯିବା ଆଉ।
ହଁ -ହଁ ତାପରେ କଳ୍ପନା ଆମେ ଯଦି ଷ୍ଟେଟ୍ ମ୍ୟୁଜିୟମ୍ ଯଦି ହବ ପଳେଇବା ଟିକେ।
ହଁ।
ଆଉ -ଆଉ ଆମେ ଏବେଥରେ ଯଉ ଯାଇଥିଲୁ ଏବେ କଣ ମାନେ ତଥାପି ଚାରି ବର୍ଷ ତଳେ ସେ ଆମକୁ ନେଇଥିଲେ ସେ ମାନେ ନ-ନନ୍ଦନକାନନ ଆଉ ପଠାଣି ସାମନ୍ତ ପ୍ଲାନିଟୋରିୟମ୍। ଆଉ ଗୋଟେ ସାଇନ୍ସ୍ ପାର୍କ ଏ
ହଁ ସାଇନ୍ସ୍ ପାର୍କ ସାଇନ୍ସ୍ ପାର୍କ ବି ଯାଇଚି ବହୁତ୍ ଭଲ ହେଇଗଲାଣି ସେଠି।
ହୁଁ।
ହଁ ଡାଇନୋସର୍ ମାନେ ଆର୍ଟିଫିସିଆଲ୍ ଡାଇନୋସର୍ ଗୁଡା ରଖିଚନ୍ତି।
ଆଚ୍ଛା ଆଚ୍ଛା। ହଉ ହଉ ଆଉ ତମେ ଖଣ୍ଡଗିରି ଉଦୟଗିରି ଯାଇଚ ତ?
ହଁ ହଁ।
ହଁ ସେଠି ତ ବହୁତ୍ ମାଙ୍କଡ ମାନେ ଏମିତି ହଇରାଣ କରୁଚନ୍ତି ଯେ
ହଁ ପା।
ହଁ ଆଉ ସେଠି ତାପରେ ଧଉଳି ଯାଇଚ?
ହଁ ଧଉଳି ଯାଇଚି ଆଉ ଆମର ଗୋଟେ ହେଇନି ବଟ୍ନିକାଲ୍ ଗାର୍ଡେନ୍ ଯାଇଚ?
ହୁଁ ହୁଁ ବଟ୍ନିକାଲ୍ ନାହିଁ ମୁଁ ଶୁଣିଚି କିନ୍ତୁ ଯାଇନି କେବେ ସେଠ୍
ହଁ ସେଠି ବି ଗଲେ ବହୁତ୍ ବଢିଆ ଜାଗା ସିଏ ହେଇଚି। ସେଇ ନନ୍ଦନକାନନ୍ ଆଡେ।
ଆଚ୍ଛା ଆଚ୍ଛା ହଁ ମୁଁ ଦେଖିଚି ବାହାରୁ ସେ ଯଉ ରାଇଡ୍ ସେଇଠି ମାନେ ଯଉ ଆସିଲା ବେଳକୁ ତ୍ରିଶୁଳିଆ ଆଡୁ ଅଠର୍ ନମ୍ବର ବସ୍ ରେ ମୁଁ ପ୍ରାୟେ ଯାଏ ତ ସେଇଠି କଲେଜ୍। ତ ସେଇଠି ରାଇଟ୍ ସାଇଡ୍ ରେ ଲେ-ମାନେ ଲେଖା ହେଇଚି। କିନ୍ତୁ ମୁଁ କେବେ ଯାଇନି।
ହଁ କେବେ ଆମେ ଆସିଲେ ତମେ
ହୁଁ- ହୁଁ -ହୁଁ -ହଁ ଯିବା। ତାପରେ ଆଉ ବି ଅଛି ସେଇପଟେ ମାନେ ତମେ ଯଦି ମାନେ ଯିବ କଳିଙ୍ଗି ହସ-ମାନେ କଳିଙ୍ଗ ବିହାରକୁ ବାହାରିବ ସେଇ ସମ ହସ୍ପିଟାଲ ଦେଇ ସେ ଭିତର ଭିତରେ ବି ମାନେ ପାହାଡ ଏମିତି ପାହାଡର ରାସ୍ତା କରି କରି ଯିବ ଭାରି ବଢିଆ ଲାଗେ କିନ୍ତୁ ଏପଟେ ତ ପୁରା ମାନେ ଗାଡି ସବୁ ଜାମ୍ ତ ସେଇ ଫାଙ୍କା ତ୍ରିଶୁଳିଆ ର ତମେ ଯିବ ସେଇ ଚନ୍ଦକା ହେଇକି ଚନ୍ଦକା ଯୋଉ ଜଙ୍ଗଲ ହେଇକି ବାରଙ୍ଗ ଏମିତି ହେଇକି ଯିବ ଏକାଥରେ ସମ ହସ୍ପିଟାଲ ପାଖରେ ମାନେ ଖଣ୍ଡଗିରି ପାଖରେ ବାହାରି ପାରିବ। ବା ତାପରେ ନହେଲେ ସମ ହସ ହସ୍ପିଟାଲ ହେଇ ପୁରା କଳିଙ୍ଗ ବିହାର ଯୋଉ ଡିଏନ ରିଗାଲିଆ ହେଇଛି
ହଁ।
ଆଇନକ୍ସ ଟା ସେଠି ବି ବାହାରି ପାରିବ ପୁରା ସେ ପୁରା ଫାଙ୍କା ରୋଡ ବି ଆଉ ମୁଁ ବି ଯାଇଛି ଭଲ ଲାଗେ କିନ୍ତୁ ସେଠି ସବୁ ଭିଡିଓ ସୁଟ୍ କରିବା ପାଇଁ ବଢିଆ ହେଇଛି। ରାସ୍ତା ଗୁଡା ମାନେ ଉଠାଣି ଗଡାଣି ତ ତ ତମେ ସେଇଠି ସବୁ ସୁ ମାନେ ଯଦି କିଛି ବି ମାନେ ଭଲ ଭଲ କ୍ଲିପ୍ ନେଇପାରିବ ସେଠି ଇଏ କରିପାରିବ ତମେ କାରଣ ଗାଡି ବି ଏତେ ମଟର ମାନେ ଏପଟ ବେଶୀ ଭିଡ ଏପଟେ ବି ଫାଙ୍କା ଫାଙ୍ଗା ତମେ ଆରାମ ସେ କରିପାରିବ।
ହଁ ଆମେ ଯିବା କେବେ ଆଉ।
ହଁ ହଁ ଯିବା ଆଉ କେବେ ଗୋଟେ ଗଲେ କିନ୍ତୁ ଯାହା ବି ହଉ ଏ ଲିଙ୍ଗରାଜ ମନ୍ଦିର ଟିକେ ଯିବା ଫାଷ୍ଟ। ତାପରେ ପଛେ ଯାହା ମ୍ୟୁଜିୟମ ଗଲେ ହବ ମ୍ୟୁଜିୟମ ତ ସେଇ ପାଖରେ କଳ୍ପନା ଛକ କୋ ଉପରେ
ତମେ କେବେ ଯାଇଛ ମାନେ ଲିଙ୍ଗରାଜ ମନ୍ଦିର ପୁରା ଠାକୁରଙ୍କ ପାଖକୁ ଯାଇଛ?
ନା ପାଖକୁ କେବେ ଛାଡନ୍ତି ମୁଁ ଜାଣିନି ଜଣେ କହୁଥିଲେ କିା କାର୍ତ୍ତିକ ମାସରେ ଛାଡ଼ନ୍ତି କାଳେ ଭିତରକୁ।
ହଁ ମୁଁ ଯାଇଥିଲି ବର୍ଷେ ହେଇଗଲାଣି ହେଲା। ମୁଁ ଯାଇଥିଲି ଆମେ ପୁରା ଠାକୁରଙ୍କ ପାଖରେ ପୁରା ତାଙ୍କ ପଛପଟ ବୁଲିକି ଆସିଲୁ।
ହଁ କୋଉ ସମୟରେ ଟିକେ ମନେ ପକେଇ ମତେ କହିଲ ମୁ ଟ
ହଁ ହଁ ହଁ ମୁଁ ବୁଝିକି କହିବି ଆଉ।
ହଁ ମୁଁ ମତେ ବି ମୋର ଗୋଟେ ସାଙ୍ଗ କହୁଥିଲା କି ଆମେ ପୁରା ଠାକୁରଙ୍କ ପାଖକୁ କହିଲି କୋଉ ମସାରେ ମୋର ବିି ଆଛା କିନ୍ତୁ ମୁଁ ଥରେ ଯାଇଥିଲି ମାନେ ଥରେ ଯାଇଥିଲି କଣ ମାନେ ଠିକ୍ ଏଗାରଟା ସାଢେ ଏଗାରଟା ସୁଦ୍ଧା ପହଞ୍ଚିଲି। ଆଉ ଯେତେବେଳେ ତାଙ୍କର ରଥଯାତ୍ରା ହୁଏନି ଅଶୋକାଷ୍ଟମୀ ପରେ ପରେ।
ହଁ।
ଲିଙ୍ଗରାଜଙ୍କ ରଥଯାତ୍ରା ହୁଏନି କି ଅଶଧ ଅଷ୍ଟମ ବେଳେ? ହଁ। ତାର ଗୋଟେ ଦୁଇ ଦିନ୍ ପରେ ମୁଁ ଯାଇଥିଲି ରଥ ବି ଥୁଆ ହେଇଥିଲା ମୁଁ ଛୁଇଁଲି। ତାପରେ ମାନେ ବର୍ଷା ଜଷ୍ଟ ଷ୍ଟାର୍ଟ ହେଲା କୋଉଠି ଛିଡା ହବୁ ତାପରେ ସେଇଠି ଯାହା ହଉ ମାନେ ତା ଭିତରେ ପ୍ରସାଦ ମିଳୁଥିଲା।
ହଁ।
ତ ସେଠିକି ତ କୌଣସି ଫୋନ୍ ଫୋନ୍ ଆଲାଉଡ଼୍ ନାହିଁ ନା ବ୍ୟାଗ୍ ଫୋନ୍ ଫୋନ୍ ତୁମେ ବାହାରେ ରଖିକି ଯିବ।
ହଁ।
ମନ୍ଦିର ଭିତରକୁ ମାନେ ଶ୍ରୀମନ୍ଦିର ପୁରୀ ଶ୍ରୀମନ୍ଦିର ଯେମିତି ଏଠି ବି ସେମିତି।
ନାଇଁ ଏଠି ସେମି ଯେ କିନ୍ତୁ ମାନେ ଏଠି ଖାଲି ଯେତେବେଳେ ପୂଜା ଫୂଜା ଚାଲିଥାଏ। ସେତେବେଳେ ଆଲାଉ ନଥାଏ। ଆଉ ଯେତେବେଳେ ଏମତି ନର୍ମାଲ ଦିନରେ ଯଦି ତମେ ଯିବ କିଛି ପୂଜା ଅ ଅଷ୍ଟମୀ ଫଷ୍ଟମୀ କିଛି ନଥିବ ସେମିତି କଲେ ସବୁ ଆଲାଉ ଅଛି ଆଉ ତମେ ଯାଇ
ମୁଁ ତ ତିନି ଥର ମୁଁ ତିନି ଥର ବି ଗଲିଣି କାଇହିଁ ସେମିତି ସେମ୍ ଜିନିଷ ମାନେ ବ୍ୟାଗ୍ ହିଁ ରଖିବାକୁ ବିଲକୁଲ ଛାଡୁନାହାନ୍ତି।
ଉହୁଁ।
ମୁଁ ଗଲିଣି କିନ୍ତୁ ସେମତି ମୁଁ ହିଁ ଇଏ କରୁଛି। ସେ ବ୍ୟାଗ୍ ବିଲକୁଲ ଛାଡୁନାହାନ୍ତି ସେ ବାପଟେ ଗୋଟେ ଅଛି। ତମେ ସେ ଷ୍ଟାଣ୍ଡ୍ ସେଠି ଚପଲ ଆଉ ବଗ୍ ମୋବାଇଲ ସବୁ ରଖିକି ଯିବ। ତାପରେ ମୁଁ ବି ଅଲ୍ ଲାଇନ୍ ପେଣ୍ଟ ତ କରିପାରିବନି ମୋବାଇଲ୍ ନଥିବ। ତ କିଛି ପଇସା ମୁଁ ନେଇକି ଯାଇଥିଲି ତା ଭିତରୁ ମାନେ ପ୍ରସାଦ ଆଣିଲି ଖାଇଲୁ ଆମେ। ଆମେ ଜଣେ ବଡ ଭଉଣୀ ଦିଦିଙ୍କର ମୋର ଯାଇଥିଲୁ ସେଇଠି ଭିତରେ ଖାଇଲୁ। ଖାଇସାରିକି ବାହାରେ ଶୁଖିଲା ଭୋଗ ବି ସେଇଠି ବିକ୍ରି ହଉଥିଲା ତାକୁ ଆଣିକି ଆସିଲୁ।
କିନ୍ତୁ ଭିତରକୁ ଛାଡି ନାହାଁନ୍ତି।
ଓହୋ ହଉ ମୁଁ ବୁଝିକି କହିବି ତମେ ଆସିବ ଆମେ ଯିବା। ଯିବା କୋଉ ଟାଇମ୍ ରେ କହିଲ ଆମେ ଯିବା ଖରା ବେଳ ଟାଇମ୍ ରେ ଯିବା। ଆଉ ସନ୍ଧ୍ୟାରେ ଟିକେ ସେଠି ବିନ୍ଦୁସାଗର ଜାଣିଥିବ। ଶୁଣିଥିବ ସେ ନାଁ ବିନ୍ଦୁସାଗରରେ ଟିକେ ବସି
ଭସେଇଚି ବା ଡଙ୍ଗା ଭସେଇଚି ମୁଁ ଗୋଟେ ବର୍ଷ ଥିଲି ତ।
ଓ ହୋ।
ଆଚ୍ଛା ହୁଁ କୁହ କୁହ?
ହଁ ଯିବା ବୁଲିକି ଆସିବା ଆଉ ଟିକେ ବସିବା ସେଇଠି ଭଲ ସେଠି। ସନ୍ଧ୍ୟାବେଳେ ଏବେ କଣ କହିଲ କି କିଛି ଲୋକ ସେଠି ବସିକି ଗୀତ ଫିତ ଗାଉଚନ୍ତି ହେଲା।
ଓ ହୋ ହୋ ଆଚ୍ଛା ଆଚ୍ଛା। ଆଜି ବଢିଆ ଲାଗିବ ସେଠି ବସିକି ଗୀତ ଟିକେ ଶୁଣିବ ପୁରା ସନ୍ଧ୍ୟାବେଳ ସମୟ ପବନ ଦଉଥିବ ନାଁ?
ହଁ।
ଉୁଁ ଭଲ ଲାଗିବ ଆଉ କୋଉ କୋଉ ଜାଗା ଅଛି ସବୁ ମାନେ ଟିକେ ଭଲ ଲାଗେ।
ଆଉ ସବୁ ସେମିତି ହଁ ଆମର ଗୋଟେ ନୂଆ ହେଇଚି କଳାଭୂମି ଶୁଣିଥିବ ନାଁ?
ନାଇଁ ମୁଁ ଶୁଣିନି।
ହଁ ସେ ସେଟା ହଉଚି ଆମର ପୋଖରୀଫୁଟ ଆଡେ ହେଲା। ଅ ସେଠ୍ ସେଟା ସିଆଡେ ହେଇଚି ସେଠି ମାନେ ପୁରୁଣାକାଳିଆ ସବୁ ଜିନିଷ ଅଛି ମାନେ ମ୍ୟୁଜିୟମ ଟାଇପ୍ ର ହେଇ ଚି ପୁରୁଣାକାଳିଆ ସବୁ ଜିନିଷ ଅଛି ମାନେ ଯେମତି ଆମର କଟୁରୀ ଫଟୁରୀ ଟାଇପ୍ ର ବି ସବୁ ଜିନିଷ ଅଛି ଆଉ ବହି ଗୁଡାବି ଅଛି ସେଠି।
ହଁ ଏବେ ତ ତମେ କହିବ ଯେ ପିଲାମାନେ ବୁଝି ହିଁ ପାରିବେନି ତମେ ଯଦି ବି କହିବ। ଯେ ମସିଣା କତରା ଏମିତି ସବୁ କହିଲେ ବି ପିଲାମାନେ ଆଉ ବୁଝିପାରୁନାହାନ୍ତି। କି ମାନେ ମସିଣା କାହାକୁ କୁହନ୍ତି କତରା କାହାକୁ କୁହନ୍ତି? ତମେ ଜାଣିଚ ଗତରା କାହାକୁ କୁହନ୍ତି?
କତରା ଏଇ ଦାଆ ଭଳିଆ ତ,
ନା ନା ନା ନା ତମେ ଜାଣିନ ତାହେଲେ ନା ନା ଯୋଉ ଗୋଟେ ଯୋଉ ସପ ମଶିଣା ଦେଖିନ?
ହଁ ହଁ।
ମଶିିଣା ଥାଏ ଆଉ ଗୋଟେ ହେଂସଉ ଥାଏ।
ହଁ ହେଂସ ଜାଣିଛି ହଁ ଦେଖିଛି।
ହଁ ତ ମସିଣା ଗୋଟେ ଜୁଣରେ ବୁଣା ଯାଏ ତାକୁ ମସିଣା କୁହନ୍ତି। ହେଂସ ଯୋଉ ବୁଣା ଯାଏ ହେଂସଟା ବହୁତ ପୁରୁଣା ହେଇଗଲା ପରେ ଏ ମାନେ ବହୁତ ପୁରୁଣା ହେଇଯିବ। ଅ ଯେତେବେଳେ ଛିଣ୍ଡି ଯାଏ ଆ ସେଇଟା ମାନେ ଛିଣ୍ଡି ଛିଣ୍ଡି ଯାଉଥିବ ତାକୁ ସେତେବେଳେ କୁହନ୍ତି କତରା।
ଓହୋ।
ସେଇଟାକୁ ପକେଇକି ମାନେ ମନେକର ତମେ ଯୋଉ କାନ ଫୁଟେଇଲେ ନାକ ଫୁଟେଇଲେ ସେ ଯୋଉ ମାନେ ସେ ଯୋଉ ନାକଟା ବନ୍ଦ ହେଇଯାଏ ତ କତରାଟା ସମସ୍ତେ ଛିଣ୍ଡେଇକି ଯେମିତି ନିମ୍ବ କାଠି ଦଉଛ। ତ ସେଇଟାକୁ ଦେଲେ ପାଣି ପଡିଲେ କତରାଟା ଫୁଲିକି ଆଉ ଆମ ନା କର ହୋଲଟା ବନ୍ଦ ହୁଏନି, କିମ୍ବା କାନଟା ଫୁଟେଇଛ
ଆମର ଯୋଉ ଛପ ଯୋଉ।